୍ ହାଲୋ।
ହାଲୋ।
ମାଉସୀ ନମସ୍କାର।
ଆଜ୍ଞା କଣ କରୁଚନ୍ତି?
ତିନଟା ଝିଅ ସହିତ କଥା ହଉଥୁଲି। ତା ମାମାକୁ ଫୋନ କରିଥିନି ସିଏ ଉଠେଇଲାନି। ମୁଁ ନକହିଲି ବିଜି ଅଛି ନାଁ ଆଣ କଁ କରୁଚି ଆଉ।
ହଁ ସିଏ ଏଇଠ ହୋଉଚି ମୁଁ ତାଙ୍କ ପାଖରେ ବସଚି।
ହଁ ତମେ ଅଛ କି ସେ ଯଉଠି ଏଁ କାମ କର୍
ହଁ ହଁ ଆଜ୍ଞା ଆଜ୍ଞା। ଏଇଠି ସାଙ୍ଗ ହେଇକି ଆମେ ଆଜ୍ଞା । ଏବେ ଆମେ ଏଠି କଥା ହୋଉ
କୁରୁପଦାରେ। ମୋ ଝିଅ ଏଇ ଝ ଏଇ ଜ ଏଇ ଯୋଉ ପଢୁଚି ଧନେଶ୍ଵର ହାଇସ୍କୁଲରେ।
ଓ ହୋ।
ହଁ। ସେ ତାର ସାଙ୍ଗ ଅଛନ୍ତି। ମିକି ରାଲୁ ଏଇ ସବୁ ଅଛନ୍ତି ତାର କେତେଟା ସାଙ୍ଗ।
ହଁ ହଁ ସେଆନ ସବୁ ଆମରି ଗାଁ ଛୁଆ।
ହୁଁ ହଁ ସେ କୁରୁପଦା ଛୁ ଏବା ସେଇ ଶିଶୁମନ୍ଦିର ସାଙ୍ଗ ହେଇକି ପଡୁ ଥିଲେ ପୁଣି ସେଠି ବି ସେ ସାଙ୍ଗ ହେଇି ପଡୁଛନ୍ତି। ଏ ବର୍ଷ ଦଶମ ତାର।
କଣ କରୁଚନ୍ତି ଆପଣ?
ମୁଁ ଏଇ ଛାତ ଉପରେ ବସିଚି ଆଉ। ତମେ କହୁନ। ଆପଣ କଣ କହୁଚ?
ହଁଉ। ମାଉସୀ ହେବେ ନା ଏଥି ପାଇଁ ।ନା ମିଶିଙ୍ଗ୍
ଝିଅର ସାଙ୍ଗ ସେମିତି ଝିଅର ସାଙ୍ଗ ମର ହଉଚି ଝିଆରି ଭଳିଆ ଆଉ ଝିଅ ଆଉ।
ଆମେ ଏବେ କଥା ହୋ ଲାଇଭ୍ ରେ। ସେ ଆପଣଙ୍କୁ ଫୋନ କଲା।
ହଁ ନା ସିଏ ତାର ସରିଯାଇଚି ସେ ସେଆକୁ କହୁଥିଲା ମୋର ହବ କି ନାଇଁ ।ସେଆକୁ ପୁଣି କହିଲା ହବ୍ ମତେ କଲ କଲେ ହବ ସେଆକୁ।
ହଁ ହଁ ହଉଚି ହଉଚି।
ତମେ କଣ ପାଠ ପଢ଼ିଚ?
ମୁଁ ପ୍ଲସ୍ ଥ୍ରୀ କରିଚି ଆଉ। ସରି ହେଇ
ଗ୍ରାଜୁଏସନ କମ୍ପ୍ଲିଟ୍ ହେଇଯାଇଛି। ହୁଁ ଆ ସେଠିକି ଘରୁ ଖାଇବାକୁ ପୁଣି ଯାଉଛନ୍ତି ନା। କେମିତି ସେଇଠି ଖାଉଛ।
ନା ନା ଖାଇବା ନେଇ ଆସଛୁ ଆମେ। ଏଇଠି ବହୁତ ଝିଅ ଅଛନ୍ତି ନା। ସମସ୍ତେ ସାଙ୍ଗ ହେଇକି ଖାଇଦଉଛୁ ।ଏଇ ମାଡାମ ଘର ହଁ ସେଠି ଅଛି ଗୋଟେ ଅଲଗା ଚାମର ଅ ଅଛି ମାନେ ଖାଇବା ପାଇଁ।
ହଁ ହଁ।
କେବଳ ମ୍ୟାଡାମ ପଳଉଛନ୍ତି। ତି ଆମର। ଖାଇବା ପାଇଁ। ହଁ ତାଙ୍କର ବା ସେ ଘରେ ଗଲେ ସାନ୍ତ୍ରୀଟିିକେ ଖାଇ ପିକି ଆସି
ହଁ ଟିକେ ଆସିବେ। ଆଉ ତମେ ଏତେ ବାଟକୁ ଯାଇପାରିବ କି।
ଏତେ ବାଟ ଆଉ ହଁ ଏତେ ବାଟ ପାଇଁ ଇଛା ହଉନି।ଏଟାଅ ରି ହେଇଗଲାଣି ଆଉ କଣ ଯାଇକି ଖାଇକି ଆସ ଆଜ୍ଞା।
ରୁ କେତେବେଳେ ବାହାରିକି ଆସ।
ଘରୁ ବାହାରି ପଳେଇ ଆସୁ ଦଶଟା ପାଖାପାଖି।
ହଁ ଦଶଟାରେ ତ ଖୋଲା ହୋଉଚି ସୋରୁମ ଖୋଲା ହୋଉଚି ତା ପୂର୍ବରୁ ଟିକେ ଆସୁଥିବ ଆଉ? ହୁଁ ଆଉ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ମା ବାପା ସା-ସାନମା ସାନ ଆପା ସମସ୍ତେ ଅଛନ୍ତି। ଅଛନ୍ତି ଜେଜେମା ନାଆ ନା ଗୋଟେ ଘରେ ରୋହୁଚୁ କିନ୍ତୁ ଅଲଗା ଅଲଗା ଆମର ରୋଷେଇ ବାସ କରୁ ହୁଁ ସେଇୟା ସମସ୍ତରେ ବାପା ଏଇ ଯୋଉ କଣ୍ଟ୍ରାକ୍ଟର ଅଛନ୍ତି ଆଉ। ଏ ଯୋଉ ପଥର ଫତର ପଡେନି? ସେଇଟା ସବୁ ହଁ ସେଇଟା ସବୁ ବାପା ବୁଝାବୁଝି କରନ୍ତି। ମାନେ ଯାଆର ପଥର
ଏଠି ତ କୋଉଠି ଓ ପଥର ଗାଡି ଯୋଉ-ଉ ଗାଡିରେ ଆଣିକି ଇଏ କରନ୍ତି। ତାଙ୍କ ସହିତ କଣ୍ଟାକ୍ଟ କରନ୍ତି ସେ ସେ ଆଣିକି
ହଁ ହଁ ହଁ ହଁ ତାପରେ ଆଉ ମେଡିସିନ ବି ମାନେ ବେ ବେପାର କରନ୍ତି, ଆମର ଘରେ ଅ
ମା ରୋଷେଇ
ହଁ ମାଆ ଘରେ ହୁଁ
ହୁଁ, ଭାଇ କେତେ ଜଣ?
ଭାଇ ଗୋଟିଏ ଭାଇ ଛୋଟ ହଁ ଆମେ ଭାଇ ଭୋଉଣୀ ପାଞ୍ଚ ଜଣ ଚାରି ଭଉଣି, ଗୋଟେ ଭାଇ।
ମାନେ ଗୋଟେ ଗୋଟ, ନିଜର ଚାରି ପାଞ୍ଚ ପାଞ୍ଚ ଭୋଉଣୀ, ଭାଇ ଭୋଉଣୀ ମିଶିକି?
ହଁ ହଁ, ଚାରିଟା ଝି ଝିଅ ଆଉ
ଆ ବାହେଲେନି ନା? କି ନା ହେଇନାନ୍ତି
ନା ହେଇନାଆନ୍ତି, ନାନୀ ବାହାଘର ହବ।
ଓହୋ ତାହେଲେ ସମସ୍ତେ ଅଛନ୍ତି ସେ କଣ କରନ୍ତି?
ନାନୀ ବି ଜବ କରୁଚି।
ହୁଁ, ଆଜିକାଲି-ଇ ହୋଉଚି ଘରେ ବସିବା କିଛି ଇଏ ନାହିଁ ଆଜି ଆଜି କାଲି ଯୋଉ ଯୁଗ ହେଲାଣି, ଆଗେ କଣ ହଁ ପାଠ ପଢା ସଇଲା ଘରେ ରୁହ ବାହାଘର କରିଦୋଉଚି
ହଁ ହଁ ସେ ଘରେ ରହିଲେ ବାହାର କରିଦେବେ ବାହାରକୁଳେଇ ଆସିଲେ ଏ କରିଦ ଜି
ହୁଁ ସେ କଣ କରୁଛନ୍ତି କି ଜବ୍।
ତେବେ ଏଇ ଲାଇନ୍ ରେ ଅ ଅଛନ୍ତି କିନ୍ତୁ ସେ ପାଣିକୋଇଲି ଅଛି ଆଉ ହଁ।
ସେ ଫାଷ୍ଟ ତମେ ତାପରେ ସେକେଣ୍ଡ ବେଧେ ଝିଅ।
ଆଜ୍ଞା ଆଜ୍ଞା।
ହୁଁ ଆଉ ବୋଧେ ଛୁଆ ପଢୁଥିବେ ଭଉଣୀ ଦି ଜଣ ଆଉ।
ଆଜ୍ଞା।
ସାନ ଭାଇ
ହଁ ଭାଇ ସବା ସନ।
ହଁ ଆମର ତ ସେଇ ପାଞ୍ଚ ଭଉଣୀ ଗୋଟେ ଭାଇ। ଭାଇ ବଢ ଦେଖିଲାରୁ ତାପରେ ପାଞ୍ଚ ଭଉଣୀ ହଁ ହଁ ସାଙ୍ଗ ଏଇ ଯୋଉ ମ୍ୟାଡାମଙ୍କ ବୋଉ ଜାଣିକି ଭାଇ ତଳେ ଆଉ କିଛି ଆବଶ୍ୟକ ନଥିଲା ସବୁ ହେଇଗଲା ପାଞ୍ଚଟା ଝିଅ
ଏ ମାନେ କୁହନ୍ତିି ନା ପୁଅ କର
ହଁ ପୁଅକୁ ଅନେଇକି ଝିଅ କିନ୍ତୁ ଆମର ପୁଅ ହେଇକି ଆହୁରି ପୁଅକୁୁ ଅନେଇ ଅନେଇ କି ପାଞ୍ଚଟା ଝିଅ
ପୁଅ ହେଇଥିଲେ କିନ୍ତୁ ଏକୋଇଶିଆ ଫେକୋକୁଶିଆ ହେଇଥିଲା। ତାପରେ ପୁଣି ମାସେ ଭିତରେ ମରି ଯାଇଥିଲେ ଦିଇଟା ପୁଅ ଆଗେ ଯେତେବେଳେ ପୁଅ ହୁଁ ପୁଅ ଦିଟା ମରି ଯାଇଥିଲି। ହୁଁ ଗୁଟେ ନା ଦିଟା ହେଇଥିଲେ ଆଜ୍ଞା ଏ ସନ୍ଦ୍ୟା ଥିଲା ଆଉ ସେଇ ଏଇ ଛୁଆ ଏଇ ହେଇ ହେଉକି ମୋ ବୋଉ ମୋ ଦେହ ପୁରା ମାନେ ଲାଷ୍ଟ ଝିଅ ଜନ୍ମ ହେଲା। ମୋ ବୋଉ ପୁରା ପାରାଲିସିଶି ହେଇ ପଡିଗଲା।
ହଁ ଏନୋର୍ଛି ବଡ
ହୁଁ। ପାରଲିସି ପୁରା ଧରିଦେଥିଲା ସେଦିନ ପ୍ରାୟ ହେଇ ହେଇ କି ସେ କଣ ବେଶୀ ବୟସ ତାଙ୍କ ହେଇଥିଲା କି ମରିଆ
ହଁ।
ଆଉ ଯିବ କେତେବେଳେ ଛୁଟି ଯ ହଉଛି ଚିକେତୁଆଳେ।
ଛୁଟି ହଉଛି ହଁ ଛଅଟା ପନ୍ଦର କୋଡିଏରେ ପଡୁଛନ୍ତି ହଁ। ସେଇଟି ଟାଇମ୍ ହଁ।
ହୁଁ। ଆସୁଛନ୍ତି ଏକୁଟିଆ ଆସ ସୁନା ଆଉ କିଏ ସାଙ୍ଗରେ ଆସିଛ
ନାଇଁ ଏକୁଟିଆ ଆସିଚି। ଗାଡି ନେଇ ପଳେ ଆସିଚି ଆଉ।
ହୁଁ ସ୍କୁଟି ଆଜିି କାଲି
ଆଉ ଆଜି କଣ ଖାଇଥିଲେ ରୋଷେଇ କଣ ହେଇଥିଲେ ଆଜି?
ଆମର ଆଜି ମାଛ, ପଖାଳ ଭାତ, ଶାଗ ଭଜା ହଁ ହାଲୋ।
ନନଭେଜ ବାର ହେଇତ
ହଁ ଏଇ ମ ଯାଇଥିଲେ ସକାଳୁ ମାର୍କେ
ବିଲ ଯାଇ
ହଁ ହଁ ନନଭେଜ। ମାଛ ହେଇଥିଲା। ପଖାଳ ମାଛ ଜା ମସଲା ଦେଇକି ମାଛ ଭାଜିଥିଲି। ସାଧା ମାଛ ଭଜା ଆଉ ଶାଗ ଭଜା, ପୁଟଳ ଆଳୁ ଭଜା ସକା ରୁଟି ଖାଇବେ ବୋଲି ଥିଲା।ଆଉ କ
ହୁଁ ଭାତ ଉଠି ମାଛ ଆଇଁଷ ଟିକେ
ହଁ ଆଇଁଷ ହେଲେ ଭାତ ଉଠିଯିବ ଆଉ ତା ସାଙ୍ଗେ କୁ ଶାଗ ଭଜା
ହଁ ମାନେ ଭଲ ଭଲ ଖାଇ ଟା ହେଲେ
ହୁଁ। ହେଲେ ହେଇଯିବ। ଏଇଗୁଣି ବି ଆମ୍ବ ସିଜନ ମୋର ଆମ୍ବ ପ୍ରିୟ ଆମ୍ବ ହେଲେ ବି ଆମ୍ବ ଚଗଡା ଲଗେଇବି ମୁଁ ଭାତ ଖାଇଦେବି।
ହଁ ଆମ୍ବ ଟା ମାନେ କମିଗଲାଣି ଆମ୍ବ ସିଜିନ୍ ଟା ଧୀରେ ଧୀରେ କମିଗଲା
ଆମ ତ ଭିଲା ନା ସବୁ ସରିଗଲା ଏବେ ଯାହା ଆସିବ କିଣା ଆମ୍ବ ଆଉ। ବାରିରେ ଆମ୍ୱ ହଉଥିଲା। ସଫିସେଣ୍ଟ ଖିଆ ହଉଥିଲା।ହଁ ଆ ସେ ଆମ୍ବ ଟା ଯେମିତି ଆମେ ମି ବଳ ଆମ୍ବ ହେଇ ଥିଲା।
ହଁ ଆମ୍ୱ ହେଇଛି ପ୍ରବ
ତମର ଆମ୍ୱ
ସେ ହଁ ଆମ୍ବ ଭଲ ଲାଗେ ଆମେ ଏଇଥିରେ ଡ୍ୟୁଟ୍ ରେ ଆମ୍ବ ଖାଇଛୁ ମାନେ ଗୋଟେ ଝିଅ ଟେ ଅଛି ତାଙ୍କ ପାଖେ ମେଞ୍ଚେ ଆମ୍ବ ଗଛ ତ ସେ ପ୍ରବଳ ମାନେ ପର୍ ଡେ କୁ ସେ କଲି କିଲେ କିଲେ ଆମ୍ବ ନେଇକି ଆସି ସବୁଦିନ ଯେତେ ଦିନ ଆମ୍ଭ କଣ କହିଲି
ମୁଁ କହିଲି ସେ ଭାତ ଲଗେଇକି ଖାଉଥିବ ଖାଲି ପାଟରେ ବି ଖାଉଥିବ ଆଉ
ହଁ ହଁ ମାନେ ଯୋଉ ନିଞ୍ଚି ଆମ୍ବଣ ନା ସମ ହେଇବେ ସତେ ଜଣ କେତେ କେତେ ଆମ୍ବ ଖାଇବେ ହଉତ ଖାଇକ
ହୁଁ ହଁ ଏଟ ଆମ୍ବ ପ୍ରବଳ ହେଇଥିଲା ହ ହଁ ଭଲ ମୋରିକ ଥାନ
କଣ କଇିଏଲ
ସଂଖ୍ୟା ହଉଛି ମୁଁ ମେଡିସିନ ସବ ଏ
ଆଜ୍ଞା
ଆ
ହଁ ସେ ଥାଇରଏଡ ଟା ତ ଏ ପ୍ରାୟ ଲୋକଙ୍କୁ ଏଇ ଥାଇରଏଡ ଇସନ ବୁଆ ମୁଁ
ହଉ ଥଣ୍ଡ ର ବ କୋଉଠି ପାଠ ପଢିଥିଲେେ କଲେ ନା କଲେ
ହୁଁ ଭଏଲ ପ୍ଲସ୍ ଥ୍ରୀ ଟା ଥିଲା ଆମର ଭଏଲ
ହ
ହଁ ମାଉସୀ ଶୁଭୁଛି ସବୁଛି
ହୁଁ ହ
ହ୍ୟାଲୋ
ହଁ ହ୍ୟାଲୋ
ମୁଁ କହିଲି ପ୍ଲସ୍ ଥ୍ରୀ ଟା ମୋର ଶୁଭୁଛି ଆପଣଙ୍କୁ ହ୍ୟାଲୋ ମୁଁ ଫ୍ସ୍ତ୍ରୀ ଟାନ
ହଁ ପ ହଁ ଶୁଭୁଛି ବା ହଁ
ହଁ ପ୍ଲସ ଥ୍ରୀ ଟା ଥିଲେ ବିଏ ପ୍ଲସ ଟୁ ଟା କୋରେ କରିଥିଲି ଆଉ
ହଁ କରେଇବି ସେଇଠି ପାଖ ତମର ସିଧା ରାସ୍ତା
ହଁ ଆମର ଏପଟ ଟେ ହଁ ପାଖ ଥିଲା ତ ତାପରେ ଫାଙ୍କା ରାସ୍ତା ଟା ସେତେବେଳେ ଟିକେ ଆମେ ତ ରୋଡଡ କ ଆସିନଥିଲା ସେଥିପାଇଁ ସେପଟା ଫାଙ୍କା ରାସ୍ତା ସେପଟେ ପ୍ଲସ ଟୁ ଟା କରିଥିଲା ଦୁଇ ହଜାର ଅଠର
କେତେ ହଁ ପ୍ସ୍ ମେଟ୍ରିକଟା ଅଠର ମାନେ
ହଁ କଣ କହିଲି
ପାଞ୍ଚ ବର୍ଷ ହେଇସାରିଲାଣି ଏଇଠିଏଉ ଦି ତିନି ଦି ବର୍ଷ ହେଲା
ହଁ ମେଟ୍ରିକ ହଁ ମେଟ୍ରିକଟା ଦୁଇ ହଜାରଠ ରେ ଥିଲା ପ୍ଲସ ଟୁ ଟା ହଁ ତଥାପି କେତେକ ଦୁଇ ଜରେ କୋଡିଏ ଆଉ ସେ କରୋ ଆାଇଙ୍ଗ ତାକୁ ବୋଧେ ସଜେଇଥିଲା ଆଉ ହଁ ସେ କୋଡିଆ
କୋଡିଏରେ ହେଇ ନଥିଲା କି ମାର୍ଚ୍ଚ ଲାଷ୍ଟରେ
ହଁ ହଁ ଆମର ଲାଷ୍ଟ ଏକ୍ଜାମ ଟା ଟିକେ ଆମେ ଦେଇପାରିନଥିଲୁ ବନ୍ଦ ଥିଲା ଟିକେ ସେଇ ତ ସେବେଡ ଲକଡାଉନ ଷ୍ଟାର୍ଟ ହେଇଗଲା ମାନେ ଆମର ଯୋଉ ଭଲ ଭଲ ସବଜେକ୍ଟ ଦିିକରେ ମାର୍କ ଉଠିବ ସେଇ ଦିଟା ଏକ୍ଜାମ ଆମର ବନ୍ଦ ହେଇଗଲା
କୁଣ ହେଲା ଯୋଉ ସେଇଟା ପରୀକ୍ଷା ଟା ରହିଯାଇଥିଲା
ହଁ। ଲକଡାଉନ ଖାଲି ସଟ୍ଡାଉନ ହେଇଗଲା ସେଇଡାମ ତାଙ୍କ ମନ ଇଚ୍ଛା ସେ ମାଇକ ଦେଇଦେଲେ ଯଦିଇଟାରେ ଟିକେ ଭଲ ଆସିଥାନ୍ତା
ହଁ ଭଲ ରଖିଥିଲେ ଭଲ। କଲେଜରେ ପଡ଼ିଥା ନା
ହଁ ସେ ଭଲ ଟିକେ ଆସିଥାନ୍ନ୍ତ ଆଉ ଛାଡ ଫଲାନ୍ନ୍ତ ଆଉ
ସତ ରଜା ରହିଲା ଆଉ
ଆଜ୍ଞା। ହଉ ଆପଣ କଣ କର କର ଏଇ ନମ୍ବରରେ କଲ କରିବା ଆଉ ଥରେ।
ହଉ ହଉ ହଁ।
ହଁ।
ଝିଅ।